ହୁଁ। ମୋ ଟୋନ୍ ଟା କ୍ଲିୟର ଶୁଭୁଛି ନା?
ହ୍ୟାଲୋ।
ହଁ ମୁଁ କହିଲି ମୋ କଥା କ୍ଲିୟର ଶୁଭୁଛି ନା?
ହଁ ଶୁଭିଲା କୁହନ୍ତୁ। ଟିକେ ଏ ଜାଗାରେ ନେଟୱର୍କ ପ୍ରୋବଲମ୍ ମୋର ହଉଛି ତ
ଆଚ୍ଛା ଆଚ୍ଛା।
କୁହନ୍ତୁ?
ଆଉ ମନ୍ଦିର ଫନ୍ଦିର କୁଆଡେ ବୁଲି ଯାଆନ୍ତି ନା ନାଇଁ?
ହଁ ହଁ ହଁ ମନ୍ଦିର ବୁଲିବା ବହୁତ ପସନ୍ଦ। ଏ ଗଲେ ବହୁତ ସ୍ପିରିଚୁଆଲିଟି ବହୁତ ଶାନ୍ତି ଅନୁଭବ ହୁଏ।
ଉଁ ହୁଁ ହୁଁ।
ଜଗନ୍ନାଥ ମନ୍ଦିର ଭଲ ଲାଗେ ଯିବା ପାଇଁ। ମାଙ୍କ ମନ୍ଦିର ହଉ ସୋମବାର ବି ମୁଁ ଯାଏ, ମନ୍ଦିର ଯାଏ।
ଆଚ୍ଛା।
ଆପଣ ସବୁ କୋଉ କୋଉ ଜାଗା ବୁଲିଲେଣି?
ମୁଁ ତ ଆକ୍ଚୁଆଲି କହିବାକୁ ଗଲେ, ଝିଅ ବେଳେ ବହୁତ ବୁଲିଥିଲି। ଏବେ ଆଉ ବୁଲି ପାରୁନି। ବୁଲି ପାରୁନି କଣ ଏ ଥରେ ଘରେ, ମାନେ ମ୍ୟାରେଜ କଲା ପରେ, ଉଁ ତାପରେ ଆଉ ତ ବାହାରି ହଉନି ଆଉ
ପରିବାର ସମ୍ଭାଳିକିଆ ଆଉ ଯିବା ଛୁଆ ପିଲାଙ୍କୁ ଛାଡି ଜଞ୍ଜାଳ ବହୁତ କଷ୍ଟ
ହ ମେନ୍ କଥା ହେଲା ନିଜେ ସେତେବେଳେ ଏକୁଟିଆ ତ କେହି ଧରା ବନ୍ଧା ନଥାନ୍ତି। ଯୁଆଡେ ଚାଲିଲୁ ସେଆଡେ ଚାଲିଲୁ କିନ୍ତୁ ଏବେ ପୁରା ଯୁଆଡେ ବି ଯାଅ ମେନ ତ ହେଲା ଲଗେଜ ଆଉ
ବ ସେଇ ତ ଜିନିଷ ଅଉ। ସମସ୍ତେ ଏବେ ନିବର ଆପଣଙ୍କ ଉପରେ।
ହଁ ହଁ କ କରିବା। ଦେଖାଯାଉ ଏଇ ମେନ୍ ଛୁଆ ମାନେ ବଡ ନହଲା ପର୍ଯ୍ୟନ୍ତ ଆଉ ଏକୁଟିଆ ବି ମାନେ ଆ ଏତେ ଅବଶ୍ୟ ବଡ ପୁଅ ବି ଟିକେ ଏବେ ଟିକେ ହେଇଗଲାଣି ମାନେ ସିଏ ବି ଉ କହିବାକୁ ଗଲେ ସବୁ ମ୍ୟାନେଜ ପ୍ରାୟ କରିଦଉଛି କି ନହେଲେ ମୁଁ ଏକୁଟିଏ ବି ଏତେ ମ୍ୟାନେଜ କରିପାରି ବ କରିପାରିନଥାନ୍ତି। ଆ ହେଲେ ବି ଆହୁରି ଦୁଇ ଜଣ ଛୋଟ ଛୋଟ ହେଲେଣି ତ ସେଥିପାଇଁ ଆଉ ମାନେ ଯୁଆଡେ ବି ଯିବ ପୁରା ମାନେ ଗୋଟେ ବଡ ଟ୍ରଲି ପୁରା ଫୁଲ, ଦୁଇ ଦିନ ପାଇଁ ଯ ଯାଅ ଗୋଟେ ବଡ ଟ୍ରଲି ପୁରା ଫୁଲ କରିକି ହିଁ ନେଇକି ଯିବାକୁ ପଡେ। ଆଉ ପୁଣି ତା ସହିତ ଆଉ ଗୋଟେ ବଡ ବ୍ୟାଗ କଣ ନା ତାଙ୍କର ଖାଇବା ତାପରେ ଆମେ କୋଉଠି ତ ବାହାରେ ଖାଉନା ତ ଟ୍ରେନ କି ଯୋଉ ଟିକି ବି ଯାଉ ବାହାରେ କୋଉଠି କିଛି ଖାଉନା। ତ ଯାହାବି ଆମେ ଯାଉ ନିଜ ଘରୁ ସବୁ ଜିନିଷ ବନେଇକି ନବାକୁ ପଡେ। ତ ଗୋଟେ ବ୍ୟାଗ ପୁରା ଫୁଲ। ଆପଣ ଛୁଆଙ୍କର ସକାଳୁ ଖାଇବେ ଖରା ବଳେ ଖାଇବେ ରାତିରେ ଖାଇବେ ତ ସେଇଶ ହିସାବରେ କୋଉଠି ମିଳିବ ନ ମିଳିବ ଛୁଆ ଯେହେତୁ ଯାଉଛନ୍ତି ସାଙ୍ଗରେ ତ ତ ସେଇ ହିସାବରେ ତାଙ୍କର ଅ ଖାଇବା ଗୋଟେ ପୁରା ବ୍ୟାଗ ପୁଣି ତା ସହିତ ତା ଙ୍କର ସବୁ ପ୍ରକାର ମେଡିସିନ। ଆ ମାନେ ଜର ମେଡିସିନ ଝାଡା ମେଡିସିନ। ମାନେ ସବୁ ପ୍ରକାର ଆଭେଲେବଲ ମାନେ ଧରିକି ଯିବା କଥା ଯିବାକୁ ପଡେ। ସେଇଟା ହିଁ ମାନେ ହେଲା ହୁଏନା ବହୁତ ପଡ ସେପର୍ଯ୍ୟନ୍ତ ସେମାନେ ପଡ ନ ହେଇଥିବେ ତ ଏଇଟା ହିଁ ଏବେ ବି କଣ୍ଟିନ୍ୟୁଟି ରହିବ ତ ସେଥିପାଇଁ ମୁଁ କୁଆଡେିବି ମାନେ ବୁଲି ଯିବା କଥା କହିଲେ ଆଉ ଇଚଛା ହୁଏନି।
ଓହୋ
ବା ସେ ବା କହିଲି ମାନେ ତିନିଟା କିଟ୍ ଧରିବାକୁ ପଡିବ ପ୍ରଥମେ ବଡ ଟ୍ରଲି ବ୍ୟଗ, ତା ସହିତ ଗୋଟେ ମେଡିସିନ ବଗ ତା ସହିତ ଗୋଟେ ଖାଇବା ବ୍ୟଗ।
ତାପରେ ବାହାର ଜାଗା ତ ବୁଲିବାକୁ ଗଲେ ଟ୍ରେନ ଫ୍ରେନ ବେଶୀ ବସିଲା ମାନେ ବେଶୀ ଭୋକ ଲାଗେ।
ଭୋକ ତମ ଛୁଆ ଯାହା ତ ମେନ୍ ହେଲା ଆମେ ତ ପିଓର ଭେଜି ନା ତ ସେମାନେ
ପିଓର ଭେଜ ଟା ମାନେ ନନଭେଜ ର ମିଳିଯିବ ବିଡାଉଟ ନନଭେଜ। ପିଓର ଭେଷ୍ଟ ଟା ଟ୍ରେନ ଫ୍ରେନ ତ ବିଲକୁଲ ବି ଖାଇବା କଥା ନୁହଁ ତାଙ୍କର ସେ ତ ଟୋଟାଲି ଭଲ ହିଁ ନୁହଁ। ହଁ ତ ମିଶେଇ ମିଶେଇ ଦିଅନ୍ତି ସିଏ ନନଭେଜ ଉଁ ନ କହିକି ଭେଜ ବି ଯୋଉଟା ଆଣନ୍ତି ସେ ଭେଜ ଚାମଚକୁ ବି ନନ ଭେଜ ରେ ପକେଇ ଦିଅନ୍ତି ନନ ଭେଜ ଚାମଚକୁ ବି ଭେଜ ଚାମଚ ରେ ପକେଇ ଦିଅନ୍ତି। ସବୁ ଜିନିଷ ସେଥିପାଇଁ ବ୍ରତ ଉପବାସ କରିକି କି ଖାଉନଥିବେ ଯଦି ଟୋଟାଲି ସେ ସବୁ ବାହାର ଖାଇବା ଆଭଏଡ କରିବାଟା ହିଁ ଭଲ।
ହୁଁ ତ ତ ଏମିତି ହେଇଥିଲା ଥରେ ମୁଁ ଯାଇଥିଲି ପୁରା ଓଡିଶା ବା ମାନେ ଆମର ଏପଟରେ ପୁରା ବାହାରକୁ ପୁରା ପଳେଇଥିଲୁ। ତ ମୁଁ ସେତେବେଳେ କାହା ହାତରୁ ବି ମାନେ ପିଓର୍ ଭେଜ୍ ହେଲେ ବି ମୁଁ କାହା ହାତରୁ ବି ମୁଁ ଖାଏନି। ସେଟା ଗୋଟେ ସଂକଳ୍ପ ଥିଲା ମୁଁ କାହା ହାତରୁ ଖାଇବିନି। ଯେତେବେଳେ ପ୍ରେଗନନ୍ସି ଟାଇମ୍ ରେ ମାନେ ଯେତେବେଳେ ପେଟରେ ଛୁଆ ରୁହ ମାନେ ଇଏ କନସିଭ୍ କରେ ତ ସେତେବେଳେ ମୁଁ ବାହାରେ କାହା ହାତରୁ ବି ମାନେ କୋଉଠି ବି ଖାଏନି। ମାନେ ସେଇ ଟା ଗୋଟେ ବ୍ରତ ହିଁ କରିଥାଏ। ଏ ତ ସେ ତାର ବି ବହୁତ ପଜିଟିଭନେସ୍ ବି ବହୁତ ଦେଖିଛି।
ହଁ, ହଁ।
ତ ସେଥିପାଇଁ ମେନ୍ କଥା ହେଲା କୋଉଠି କିଛି ଖାଏନି। ତ କେବଳ ଫ୍ରୁଟ୍ସ ଛଡା ଆଉ କୋଉଠି କିଛି ଖାଏନି ମୁଁ। ଆଉ ସେଥିପାଇଁ ଯାହା ଜିନିଷ ମାନେ ଯାହା ଫ୍ରୁଟ୍ସ ସେ ପାଖରେ ଥାଏ, ନଲେ ମାନେ ଦିନ କଣ ରାତି କଣ କେବଳ ଫ୍ରୁଟ୍ସ ପୁଣି ସେଇଟା ପରେ ତ ମୋର ଗୋଟେ ବଡ ଅନୁଭୂତି ରହିଯାଇଛି ଅ,। ମାନେ ଗୋଟେ ଗୋଟେ ମାନେ ଯାହା ବି ହଉ ମୁଁ ଯୋଉ କ- ଆମେ ଯୋଉ ଭାବୁନା କି କି ଆମେ ଆମକୁ ଏଟା ମିଳିବନି ସେଟା କିନ୍ତୁ ମାନେ ଏମିତିଆ ଯୋଗ ମାନେ ହେଇଥିଲା ନା ଆମେ ଯାହା ଖାଇବା ଜିନିଷ ବି ଘରୁ ବନେଇକି ନେଇଥିଲୁ କିଛିଟା ଟ୍ରେନ୍ ରେ ଆଉ କେତେ ଦିନ ସେ ରହିବ ଦୁଇ ତିନି ଦିନ ର ସଫର ହେଲେ। ସେ ତ ବେଶୀ ରହିବନି ନା ତ ସିଏ କଣ ହଉଛି ନା ଗନ୍ଧ ହେଇଯାଏ। ତ ତାପରେ ଦେଖିବାକୁ ଗ-ଗଲି କି ଯୁଆଡେ ମିଳିଲା ଖାଲି ଫଳ ହିଁ ମିଳିଲା। ଆଉ ମାନେ ସମସ୍ତେ ବି ଲାଷ୍ଟ କୁ ଅଧିକ ସବୁ ଫଳ ଖାଇଛନ୍ତି। ମୁଁ କହିଲି ଯା ହଉ ଏଇଟା ବି ଗୋଟେ ଠାକୁରଙ୍କ ଦୟା କହିବା ଠାକୁର କହିଲେ ତୁ କାହିଁକି ଏକୁଠିଆ ଉଁ, ଇଏ କରିବୁ ସମସ୍ତେ ଫଳହାରି ହୁଅନ୍ତୁ। ଦେ ଯାହା ବି ହଉ ବା ଫଳ ମାନେ ସଫିସେଣ୍ଟ ସବୁ ଖାଇଥିଲୁ। ଯୁଆଡେ ଦେଖ ଖାଲି ଫଳ ହିଁ ମିଳିଲା।
ଉଁ, ହଁ ଜଣେ ମାନେ ସମସ୍ତେ ମିଶ ଶିକି ବି ଗୋଟେ ଜିନିଷ ଖାଇଲେ ଆଉ ଗୋଟେ ଜିନିଷ ଖାଇବାର ବି କେତେ କ୍ରେଭିଂସ୍ ହୁଏନି। ହଁ ମୁଁ ଖାଉଛି ବି ଫ୍ରୁଟସ୍ ତ ବାକି ପାଞ୍ଚ ଜଣ ବି ଫଳ ଖାଉଛନ୍ତି ଚଳିବ, ଆଉ ଚାରି ଜଣ ଅ ଯ- କିଛି ଯୋଉଠି ନା କୋଉଠି ନା କୋଉଠି ମନ ଭିତରେ ଟିକେ ଆଶା ଆସେ। ତ ସମସ୍ତେ ଗୋଟେ ଜିନିଷ ଖାଇଲେ ହିଁ ଭଲ।
ହୁଁ, ନା ସେଇଟା ହଉଛି କଥା, ସେମାନେ ବି ମୋତେ ବି ମାନେ ସେମ ତି କିଛି ନଥାଏ, ଯେହେତୁ ନେ-ଦେଖିବେ ଯେତେବେଳେ ଆପଣ ମନରେ କିଛି ଗୋଟେ ସଂକଳ୍ପ କରିନେବେ ତ ଆପଣଙ୍କୁ ଏସବୁ ଜିନିଷ ହିଁ ଫିକା ଲାଗିବ ମୋତେ ବି ସେ ଅ, ଭୋଜି ଫୋଜି କି ବି ମାନେ ସେପଠୁ ମୁଁ ଭୋଜି ଫୋଜି ବି ତ ଖାଏନି ବାହାରେ ବି କୋଉଠି। ପିଅର୍ ଭେଜ୍ ବି ଭୋଜି ହେଲେ ବି ମୁଁ ଯେ ତେବେଳେ ବି ଖାଏନି, ମାନେ ଇଚ୍ଛା ବି ଲାଗେନି ଇଏ ନାଇଁ ଏମିତି ତ ଟେ ଦିନିଷ କିନ୍ତୁ ସେ ଇଏ ହେଇସାରିଲା ପରେ ମୁଁ ତ ଖାଉଥିଲେ ଏବେ ବି ଭାବୁଛୁ କି ନାହିଁ ଆଉ କୋଉଠି ବି ଖାଇବୁନି ବାହାରେ ଜିନିଷ ବି ଏବେ ବନ୍ଦ କରିଦବୁ। ଆଉ କଣ ଗୋଟେ ଗୋଟେ ଲାଳସା ଥାଏ ନା, ସେ ଗୋ- ଏଅ ଗୋଟେ ଇଚ୍ଛା ଥାଏ ଖାଇବାର କି ନା ଏଟା ଟିକେ ଖାଇଦବାବେଳକୁ ସେଠି ଟେ, ତ ସେଇ ସବୁ ଜିନିଷ ଫୁଲ ଫିଲ୍ ହେଇଗଲା ପରେ ବି ନା ତ ଏବେ ବି ଚା ମାନେ ମୁଁ ମୋର ପୁରା ଇଚ୍ଛା କି ନାଇ ପୁରା ମାନେ ଏବେ ନିଜ ହାତରେ କଲେ ହି ଖାଇବି ତ ଆଉ କୋଉଠି କିଛି ଖାଇବିନି। ତ ସେଇଟା ବି ଗୋଟେ, ମାନେ କହିବାକୁ ଗଲେ, ସେଟା ବି ଗୋଟେ ପ୍ଲସ୍ ପଏଣ୍ଟ ଥାଏ। ଆମେ ବି ଦେଖିଛୁ, ଆପଣ ଦେଖିବେ, ଉଁ ଯେତେବେଳେ କାହା ହାତରୁ ନ ଖାଇବେ ନା, ବାହାରୁ ବି କୋଉଠି ଖାଇବେନି, ଆପଣ ଦେହ ଦେ ପୁରା ପରଫେକ୍ଟ, ପୁରା ବହୁତ ଭଲ ଥିବ। କିଛି, ବା କହିଲି ଗୋଟେ ଜର ବି ହବନି। ମୁଁ ମାର୍କ କରିଚି ଯେତେବେଳେ, ମୁଁ ପ୍ରେଗେନେସି ପିରିଅଡରେ ମାନେ ଏମିତି ଇଏ କରେ। ତ ଗୋଟେ ଜର ବି ମାନେ ହୁଏନି, କିନ୍ତୁ ତାପରେ ତ ପୁଣି ଦୁର୍ବଳ ମଣିଷର, ଟିକେ ଲୋଭ
ସେଇ ତ, ମନ ଭିତରେ ସବୁବେଳେ ଆମେ ଆମର ମନ ଟାକୁ ଯଦି ସବୁଠୁ ନିୟନ୍ତ୍ରଣ କରିଦବା, ତାହେଲେ ଆମର ମାନବ ଜୀବନ ଟା ହିଁ ସାର୍ଥକ ହେଇଯିବ। ଯଦି ଭଗବାନଙ୍କ ପ୍ରତି ସେତିକି ସମର୍ପଣ ଭାବ ରଖିକି କିନ୍ତୁ, ସେଇ ଜିନିଷଟା ସଂସାର ଭି ରହିକି କରିବାଟା ଏତେ ବି ସହଜ ନୁହଁ, ଚାହିଁଲେ ବି ହେଇପାରିବେ। ଏତେବି କଷ୍ଟ ବି, କହିହବନି।
ଏକୁଚୁଆଲି କଣ କହିବେ କି? ମାନେ ମେନ୍ କଥା ହେଲା ଆମର, ସେଇଟା ଗୋଟେ ହଉଛି କଣ କହିଲେ ସେମିତି ମଣିଷର ଗୋଟେ ହେଲା ଭିତରର ଗୋଟେ ଯୋଉ ଦୁର୍ବଳତା, ଆଉ କିଛି ଏଥି ଏସବୁ ନୁହଁ। କେବଳ ଦୁର୍ବଳତା, ମାନେ ଆପଣ ଇଛା କଲେ, ଆପଣ ଚାହିଁଲେ ଆପଣ ଚରିତ୍ରକୁୁ, ଗୋଟେ ଦିନରେ ବି ଚେଞ୍ଜ କର
ସବୁ କିଛି ହେଇପାରିବ, ଯଦି ଯଦି ଆମେ ନିଜ ଅନ୍ତରାତ୍ମା ରୁ ସେଇ ଜିନିଷ ଟାକୁ ଚାହିଁବା, କାହିଁ ନା ଆମେ ଯଦି କି ହଣ୍ଡ୍ରେଡ ପରସେଣ୍ଟ ନିଜକୁ ନ ଦେବା ସାକ୍ରିଫାଇସ୍ ନ କରିବା ନିଜ ପାଇଁ, ତାହେଲେ ଆମେ ନିଜେ ନିଜ ମନ କୁ ନିୟନ୍ତ୍ରଣ କରିପାରିବାନି।
କରିପାରିବା ନାହିଁ, ସେଇଟା ହଉଛି ପ୍ରଥମ ମାନେ ପୁରା, ପୁରା ମାନେ ହଁ, ଇ ପୁରା ଇଏ କଥା, ମୁଁ କାରଣ ଯିବି ଅଙ୍ଗେ ନିଭେଇଛି। ତାପରେ, ଯଉ ଯେତେବେଳେ ଏବେ ଆମର ସବୁ କ୍ଲୋଜ, ମେନ୍ ହେଲା ଏ, ଦେହ ଅସୁସ୍ଥ ହବାର କାରଣ -ମାନେ ଯୋଉ କ୍ଲୋଜ୍ ଯେତିକି ସବୁ, ଆମ ଫ୍ୟାମିଲି ରିଲେଟିଭ୍ ସବୁ ଭୋଜି ହେଲା ତ ସେଇଠି ବି ପିଓର ଭେଜ ସବୁ ହେଇଥିଲା, ତଥାପି ବି କଣ ଯାହାହେଲେ ବି ଅନ୍ୟ ଲୋକ ରୋଷେଇ, ସବୁ ସେପଟ ସେପଟ ରୋଷେଇ ସବୁ ଖିଆ ହେଲା। ଖିଆ ହେଲା ପରେ ପରେ, ଦେହଟା ତା ଧୀରେ ଧୀରେ ଏବେ ପୁରା ଅସୁସ୍ଥକୁ ପୁରା ଉଁ ଧୀରେ ଧୀରେ ଅତିକ୍ରମ କଲା, ମୁଁ ସେୟଆ କହେ, କହେ ନାଇଁ ଏତେ ବର୍ଷ ହେଲା ତ କିଛି ହଉନଥିଲା, ମାନେ ମେନ ଟେନ ଥିଲା। କିନ୍ତୁ ଏବେ ଏବେ, ଟିକେ ମାନେ କହିଲିପା ଟିକେ ମାନେ ଆପଣ ଆପଣଙ୍କର ଇଏ ରୁ ଟି କି ଉନେଇଶି ବିଶଇ ଯିବେ ନା, ତ ସେ ଆପଣଙ୍କୁ ବି ପ ଦେଖେଇଦବ କି ନାଇଁ ମାନେ ଶରୀର ଟା ହଉଛି ମାନେ ଥରେ ଆପଣ ଶରୀରକୁ ସୂକ୍ଷ୍ମ କରିଦେବେ ନା ତ ତାପରେ ଆଉ ଆପଣଙ୍କୁ ମାନେ, ଏତିକି ଟିକେ ବି ଯଦି ବାହାରର ଟିକେ ବି ଇଏ ପଡିଲା, ସେ ଆପଣଙ୍କ ଉପରେ ହିଁ ପଡିଯାଏ। ମୁଁ ପ୍ରାୟ ଏଇ ଜିନିଷଟା ଏବେ ମାର୍କ କରିଦେଲି, ମୁଁ କହିଲି ନା ଏବେ ଆଉ ଟୋଟାଲି, ଆଉ କୋଉଠି ମାନେ, ପିଓର ଭେଜ ବି ଭୋଜି ହଉ କି, ଯାହା ହଉ କେବଳ ନିଜ ହାତ ଛଡା, ରନ୍ଧା ଛଡା ଆଉ କୋଉଠି କିଛି ଖାଇ ପାରି ନାହିଁ, କାରଣ ସିଏ ବି ତ ତେଲରେ ବୋହୁତ୍ ତେଲରେ ରୋଷେଇ ସେ ହୋଉଛି ନା ଆପଣ ଯୋଉଠି ବି ଖାଆନ୍ତୁ, ସେ ବି ବୋହୁତ୍ ମାନେ ଆପଣ ଆଉ ଏତେ ମେଣ୍ଟେନ୍ କରୁଛନ୍ତି କି? ହୋଉ ଠିକ୍ ଅଛି।
ଆଜ୍ଞା।
ରହୁଛି ଆଁ?
ହଁ ହଁ।